ହ୍ୟାଲୋ ହଁ ପୁଣି। ହଁ ନମସ୍କାର।
ହ କଣ କରୁଛ।
କିଛି ନାଇଁ ଏଇ ବସିଛି ଆଉ ଯାଇଥିଲି ତ ଗାଧେଇ କି ସକାଳୁ। ମନ୍ଦିର
ଆଛା
ଅ ଆଉ ଆସିକି ବାଇଛି ଆଉ ଆମେ ଆମ ଗ୍ରାମ ଦେବତୀ କତିିକି ଯାଉଛୁ ସକାଳୁ ଗାଧେଇ କିନା।
ଆଚ୍ଛା ଆଚ୍ଛା ତା ହେଲେ ସକାଳୁ ଯାଉଛ ତମେ।
ହଁ ଆଉ ତମେ କଣ କରୁଛ।
ମୁଁ ଏଇ ଯାଇଥିଲି ଶିବ ମନ୍ଦିର ଗାଧେଇ ପାଧେଇ ସକାଳୁ ଉଠିକି ଗାଛ ପକେଇ ଶିବ ମନ୍ଦିର ଗଲି ନା ବାର ନାଇଁ ବହୁତ କେତେ ଦିନ ହେଲା ଯାଇନଥିଲି ତ ଭାବିଲି ଆଜି ଟିକେ ଯାଇ ଟିକେ ଠାକୁରଙ୍କ ଦର୍ଶନ ହେଇଯିବ।
ଆଚ୍ଛା ଆଚ୍ଛା ଯା
ବସିକି ଦଶ ପନ୍ଦର ମିନିଟ ବସିକି ସେଠି ଜଣେ ମା ଅଛନ୍ତି ତାଙ୍କ ସହ କଥା ହେଲି ଆଉ ଜଣେ ସେ ବ୍ରାହ୍ମଣ ନନା ସମ ବସିକି ଗପ ମାରିଲି, ଏତିକି ବୁଲି ବାଲିକି ଆସ ଆଉ ଆଉ ଆମ ମଠ ଆଡେ ବି ଗଲି ମଠ ଆଡେ ବୁଲିକି ଆସିଲି।
ହଁ ତମର ମଠ ବି ଅଛି ଆମର ବି ମଠ ଅଛି।
ହଁ ଗାଁ ଗଲେ ତ ସବୁଠୁ ମ
ହଁ ସବୁଠି ମଠ ସବୁଠି ଯୋଉଠି ଦେଖିବୁ ସମସ୍ତଙ୍କ କ୍ଲବ ଘର। ସବୁ ଥିବ। ହଁ ଆମର ବି ସେଇ ଅଛି କିନ୍ତୁ ମୁଁ ଯାଇନି ଆଜି ସିଆଡେ ମନ୍ଦିର ଫନ୍ଦିର ଯାଇନି।
ହଁ ଆଚ୍ଛା ଆଚ୍ଛା। ଆଉ ତମ ଝିଅ କେମିତି ଅଛନ୍ତି ସାନ ଝିଅ?
ହଁ ସାନ ଝିଅ କଥା କାହିଁ କହୁଛ ତାକୁ ତ ସବୁବେଳେ ତା ଦେହ ଖରାପ। କଉଛି ଆଉ କଣ କରିବି। ସବୁ ଥଣ୍ଡା ଦେହଟା ତାର ସବୁବେଳେ ଥଣ୍ଡା ରହିଲା ତା ଦେହରେ ସିଏ ବରଫ ଟିକେ ଖାଇ ଦଉଛି, ବରଫ ନଗେଇ ଦଉଛି। ଥଣ୍ଡା ପାଣି ପିଇ ଦଉଛି ଆଉ ଟିକେ ଥଣ୍ଡା ଧରି ଯାଇଛି।
ତାର ଯତ୍ନ ନେଉଛନ୍ତି ଆଉ
ହଁ! ଏଇ ଯୋଉ ଆଇସ୍କ୍ରିମ ବାଲା ଆସିଲା ବେଳକୁ ଠକ ଠକ କରିଦେଲା ବେଳକୁ ମାମା ଆଇସ୍କ୍ରିମ ଖାଇବି। ମାମା ଆଇସ୍କ୍ରିମ ଖାଇମି ପାଗଳା କରି ଦଉଛି ଆଉ ଯୋଉଠି ଆଇସ୍କ୍ରିମ ବି ଦଉ ଯେ ସେଇଥିପାଇଁ ଥଣ୍ଡା ଟା ର ରହୁଛି ତା ଦେହରେ।
ଆଛା ଆଉ ତମ ବଡ ଝିଅ?
ଅଁ ବଡ ଝିଅ ସି ସେଇ ପାଠ ପଢୁଛି ଗଟେ ବସିକି ପାଠ ପାଠ ପଢୁଥିଲା, ଆଉ ମତେ କହିଲା
କରୁଛ।
ହଁହଁ! ସେ ବା ପଢିଲାଣି ପ ପଞ୍ଚମରେ ପଢିଲାଣି ଆସିକି।
କିଏ ସାନୁ ଉଡାକୁ ବୟସ ଏବେ କେତେ ହବଣି
ହୁ କିଏ!
ତମ ବୟସ ଏବେ କେତେ ହବଣି? ତମ ବୟସ ଏଜ
ମୁଁ ଏଜ ହେଲାଣି ପା ଆସିକି ଚାଳିଶ ବର୍ଷ।
ତୁମେ ବୁଢୀ ହେଇଯିବି ଆଉ କୋଡିଏ ବର୍ଷ ପରେ ଆଉ।
ହଁ ଦେ ବୁଢୀ କଣ ଆଜି କାଲି ତ ସବୁ ବୁଢୀ ହେଇଯାଉଛନ୍ତି। ଆଉ ତିରିଶ ବର୍ଷ ତହିଲା ଆଳକୁ ବୁଢୀ ହେଇଯାଉଛନ୍ତି ଆଉ।
ପୁରା ହିରୋଇନ ଭଳିଆ ଦେଖା ହବ।
ନା ଦେଖିବା କଣ ହଉଛି, ଭଗବାନଙ୍କ ଲୀଳା ଆଉ।
ଆଛା ଆଉ ଦାଦା?
ଦାଦା କଣ, ସିଏ ବାହାରେ ଅଛନ୍ତି। ମୁଁ ଆସି, ମୁଁ ତ ଏବେ ଗାଁକୁ
ହଁ ହଁ!
ହଁ ଆଉ ସିଏ ବାହାରେ ଅଛନ୍ତି। ଆଉ ସିଏ ଆସିବେ ହଁ ସିଏ ଆସିବେ, ଉଁ ଜନ୍ମଦିନ ଅଛି ତ। ଝିଅଟାର ଆସିବେ ଆଉ
ଆଛା, ଆଛା ଆଉ ତମ ଘରେ ଯୋଉ ଛେଳି କୁ କୁକୁଡା, ଗାଈ ସବୁ ରଖିଥିଲେ। ସେଗୁଡା ସବୁ ଅଛ ଅଛି ନା? ତମ ବାପ ଘରେ! କହିଲ ତମେ ବା ଗାଁ କୁ ଆସିଛ ହଁ।
ଆ ନାଇଁ ଛେଳି ଗୁଡାକ ଥିଲେ, ସେଗୁଡା ସବୁ ଜଣକ ବାହାଘର ହେଲା ଆଉ ତାକୁ ସେ ନେଇଗଲା ଆସିକି ନେଇଗଲା ପଇସା ଦେଇ ଦେଇକି ନେଇକି ପଳେଇଲା।
ଆଜ୍ଞ ତ କେତେ, ତାପରେ ତମ କୁକୁଡା ଗୁଡା ଅଣ୍ଡା ଦଉଛନ୍ତି ନା? ନା ସବୁ ବିକିଦେଲେନି।
ନା କୁକୁଡା ଗୁଡାକ ସେ ଗୋଟେ ଦିଟା କଟାସ ଖାଇ ଦେଇଛନ୍ତି। ଆଉ ଆଉ ଯୋଉଟା ଥିଲା ସେଗୁଡା ସବୁ ଗୋଟେ ଗୋଟେ ଅଣ୍ଡା ଦଉଥିଲେ। ଆଉ ତାକୁ ବି ବିକିଦେଲୁ ହଁ।
ଆଛା, ଆଛା ଆଉ ଅଜାଙ୍କ ଖବର କ କଣ ଅଜା କଣ କରୁଛନ୍ତି?
ଆଜା ଏ ବହିଛନ୍ତି ଦାଣ୍ଡରେ ଆଉ।
ଓହୋ ଆଇ?
ଆଇ ଅଛନ୍ତି ଶୋଇଛନ୍ତି।
ହୁ ହୁଁ!
ଆ ତମ ଦେହ ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି।
ହୁଁ ହୁଁ ଆଉ କଣ ଖାଇଥିଲ?
ମୁଁ ସକାଳେ ଗୋଟେ ରୁଟି ଖାଇଥିଲି।
ଆଛା!
ଭାଇ ଗୋଟେ ରୁଟି ଖାଇଥିଲେ। ପୁଣି ଏବେ କଣ ଖାଇବି ଦେଖିବା ଭୋକ ତ ହଉଛି ମତେ ସେ ସବୁବେଳେ ଭୋକ ହଉଛି କଣ କରିବି କହିଲ?
ଭୋକ ହଉଛି ଭୋକ ହଉଛି ଯଦି ଖାଅ ଦେଖିକି ଯା ଥିବ ଘରେ ଖାଇବ ଆଉ।
କେତେ ଖାଇବି ମୋଟା ବି ମୋଟା ହୁଅନ୍ତି ଆଉ ଜଣେ କହିବ ଇଏ ଖାଉଛି ବୋଲି। ଖାଉଛି ଯାଉଛି କୁଆଡେ ମୁଁ ଜାଣି ପାରୁନି।
ହ! ଦେଖ କି କଣ ଥିବ ଯଦି ଘରେ ଦେଖିକି ଖାଇବ ସବୁବେଳେ ପା ତମର ବୋଧେ ଟିକେ ପାଟି ଚାକୁଳା ଦୋଷ ଅଛି।
ହଁ ପରା ଜାଣି ପାରୁଛ ଆଉ।
ହଁ ଖାଇବ ଖାଇବ ଯେତେ ଖାଇପାରୁଛ ଖାଅ ମୋଟା ହେ ମୋଟା ହେବା ପର୍ଯ୍ୟନ୍ତ ଖାଅ ଆଉ ଟା ହେଇଗଲା ନା ହେଇନା?
ନା ମୋଟା ହୁଅନି। ଚାଳିଶ କେଜି ର ଅଟକିଛି ମୋଟା କେତେବେଳେ ହେଲି ମୁଁ।
ମୋଟା ହବନି ମୋଟା ହେଲେ ଭଲ ନୁହଁ।
ଉମ୍ ଆଉ ତମ ଦେହ କେମିତି ଅଛି?
ହଁ ମୋ ଦେହ ଭଲ ଅଛି ଆଣ୍ଠୁ ଗୁଡାକ ଟିକେ ଖାଲି ଧରିଲାଣି ଏବେ।
ଅ ହଁ ବାସ୍ ହଁ ସେଇଥିପାଇଁ ଟିକେ ଧରି ଦଉଛି ଆଣ୍ଠୁଟା ହଠାତ୍ ବସିଥିବି ଯଦି ଚାଲି ଗଲା ବେଳକୁ ଗୋଡ ଇଏ ହେଇଯାଉଛି।
ତମ ଦେହ ଭଲ ନାଇଁ କଣ ଏମିତି ଥଙ୍ଗି ଥଙ୍ଗି କଥା କହୁଛ ତମେ ଆଗରୁ ତ ବହୁ ଜୋରସେ ବହୁ ବହୁତ ତୀବ୍ରତାର ଗତି ଦେଇ କଥାବାର୍ତ୍ତା ତାକର ତମ ଜିଭ ତ ପୁରା କଇଁଚି ଭଳିଆ ଚାଲେ।
ଥଣ୍ଡା ହେଇଯାଇଛି ତ ଟିକେ ସେଇଥିପାଇଁ ଆଉ। ନହେଲେ କଇଁଚି ଭଳିଆ କଣ ଚଲେଇବି ଆସ୍ତେ ଆସ୍ତେ ହେଇଥିପାଇଁ କଥା ହେଉଛି ଆଉ।
ଓହୋ ମୁଁ ଜିଭ ସବୁବେଳେ କଇଂଚ ଭଳିଆ
ହଁ ଆଉ ତାପରେ କାମ ଟିକେ ପଡୁ ଯାଉଛି ତ ପ୍ରେସର ଆଉ ସେଇଥିପାଇଁ ଆଉ ହଁ। ଆଉ ତମର ଭଲ ଅଛି ନା ଯୋଉ ତମେ ଏ ଖାଅ ଖାଇବା ପିଇବା କରିସାରିଲଣି?
ସକାଳୁ ଗୋଟେ ରୁଟି ଖାଇଛି ଆଉ ଖାଇନି।
ଓ ଆଚ୍ଛା।
ଭଲ ହଉନି ଜ୍ୱର ଟା ପଶୁଛି ଅଧାବେଳେକେ କମି ଯାଉଛି। ପଶଉଛି ଠିକ ରାତି ହେଲା ବେଳେ ଜର ପଶଉଛି।
ହେଇ ତମେ ଡରିଛ କି କଉଠି?
ନାତ ଭୂ
ଆଉ ଡରି ନା ଯଦି ରାତିରେ ଜର ହେଲେ ତ କୁହନ୍ତି କି ରାତି ରାତିରେ ଡରିଲେ ବୋଧେ ରାତିରେ ଜର ହୁଏ।
ଡରିନି ଏଇ କିଛି ଦିନ ତଳେ ସାନ ବୋଉ ଶୁଣ ଏଇ କିଛି ଦିନ ତଳେ ଯାଇ ଥିଲି ଟିକେ ଜଙ୍ଗଲରେ ଆମେ ଛୁଆ ବୁଲି ଯାଇଥିଲୁ ହେଲା କି। ସେଇଠି ବହୁତ ଜୋରସେ ହାୱା ଦେଇଥିଲା ଆମେ ସବୁ ଦୌଡି ପଳେଇ ଆସିଥିଲୁ ମୁଁ କିନ୍ତୁ ପଛକୁ ଅନେଇକି ରହିଲି ମୁଁ କହିଲି କିଏ ଗୋଟେ ଆସୁଛି ନା କଣ। ଯେ ସେ ବହୁତ ସାରା ଗଛ ଥିଲା ନା ସେ ଗଛ ଭିତରୁ ସେଇଠି ମତେ ମତେ ଲାଗୁଛି ଗୋଟେ ମୁଁ ଟିକେ ଚମକିଛି ନା କଣ ସେଥିପାଇଁ ଏମିତି ହଉଛି।
ମ ହମ୍ ଆମ ଏଠି ତ ବିଶ୍ୱାସ କରିବ ନାଇଁ ଗୋଟେ ଝିଅଟେ ଦେହରେ ଆଇଲା ଯେ ଭୂତ ସିଏ ଯାହା ହେଲା ହଁ ବୁଖାରି ପଇ କହିଲା ଖାଲି ଏଟା କରିମି ସେଟା କରିମି ଖାଲି କାନ୍ଦିଲା ବସି ଖାଲି କାନ୍ଦିଲା। ତାକୁ ଧରିକି ଗୁଣିଆ ଏଇ ହେଇ ହେଇଯିବ ମାସେ ହେଇଚି ମାସେ ତଳେ।
ମାନେ ଖରା ଟାଇମ୍ ଆଉ ଖରା ସମୟରେ ଏମିତି ହେଇଥିବ।
ହଁ ସିଏ ଯାଇଥିଲା କୁଆଡ଼େ ଗୋଟେ ଆ ଆ ଖରା ବେଳେ ଏକୁଟିଆ ଆଇଚି ଆ ତା ଧେଅରେ
ତୁ ତ ଗାରଉଚୁ।
ତାକୁ ଏଇ ଚୋଉଦ ପନ୍ଦର ବର୍ଷ ହବ ଆଉ।
କଲେଜ ଯାଉଛି ବୋଧେ?
ହଁ ଆଉ ସିଏ ସେ ଯୋଉ ଇଏ ଆ ଡରିକି ଏକାଥରେ ଛାନିଆ। ଆଉ ସମସ୍ତେ ଆମ ପୁରା ଆମ ଗାଁରେ ପୁରା ହୋଲଚୁଲ୍ ବସି ଗଲା ପୁରା। ଅ ତାକୁ ଆମ ଗୋଟେ ଠାକୁର ହର ଅଛି ସେଠିକି ନେଇକି ଯିମୁ ନେଇକି ଜିମୁ ଜମା ଯିବନେଇ ଠାକୁରଙ୍କ ଘର କତି କଇବ ନାଁ ମୁଁ ଯିବିନି ଜମା ଯେ ଆମର ଗୋଟେ ଦୁର୍ଗା ଘର ଅଛି ସେ ପିଣ୍ଡି ଓପରେ ଜମା ଚଢିଲାନେଇ ଚଢିଲାନେଇ ତାକୁ ଗୁଣିଆ ଡା ଖାଲି ପଳେଇବ। ଫୁଣି ଆସିବ ପଳେଇବ ଫୁଣି ଆସିବ ତାପରେ ତା ଗୁଣିଆ ଗୋଟେ ଡାକିକି ଉ ଝଡେଇକି ଯୋଉଠି ଯୋଉଠିକି ଆଇଥିଲା ସେଇ ଜାଗାକୁ ନେଇକି ଗଲେ ଗୋ ଟେ ଏ ପହଁରାଟେ କାମୁଡ଼ିଲା କାମୁଡି଼କି ନେଇକି ପ ପଡ଼ିଲା ହଠୁ ଗଲା।
ସିଏ ବୋଧେ ସେ କଲେଜ ଯିବା ଆସିବା ଟାଇମ୍ କୋଉଠି ଡରେ।
ହଁ ବା ସିଏ ଯୋଉ ଡର ସମସ୍ତେ ଡରିକି ପୁରା ଛାନିଆ ହେଇଗଲେ। ଆଉ
ଆଉ ତମେ କଁ ଖାଇ ସଖାଳୁ କଁ ବନେଇଥିଲ?
ସକାଳେ ବନା ହେଇଥିଲା ରୁଟି।
ହୋ ହୋ।
ଖାଇଚୁ ଆଉ ତମର?
ଓ ମୋର ସେ ପା ରୁଟି ଭଜା କରାଇଛନ୍ତି ରୁଟି ଭଜା ସନ୍ତୁଳା ହେଲା କି ରୁ ଟି ଭଜା ସନ୍ତୁଳା ଖାଇବେ ସବୁ ଆଉ।
ଓ ଆଚ୍ଛା।
ଉଁ ହୁଁ ଆମ ଗୋଟେ ସାନ ବୋଉ ଇଏ କରୁନା ଗୋଟେ କାମ କରିବା ପାଇଁ କୋଉଠୁ ଗୋଟେ ବୁଝୁନା ତମ ସେପଟେ କାଳେ ମିଳିବେ।
ଆମ ଏପଟେ ନାଁ ଆମ ଏପଟେ କଣ ମିଳିବ କଟକ ସିଆଡେ ଯତି ଉଁ ଅ ଦୂର ବାଟ ଯିବ ତାହେନେ କଁ ହେଇପାରିବ ଆଉ ଅ ଏଇ ପା
ଏଇ ଘର କାମ କଲା ବେଳୁ ସବୁ ମତେ ଭାରି ହଇରାଣ ହୋଉଚି।
ବାସନ ଫାସନ ବାଜିବ ଅଦି କହୁନା ବୁଝିଦେମି ଗୋଟେ।
ଓ ଖାଲି ବାସନ ମାଜିବ ତାକୁ ମୁଁ ଆଣି ଘରେ ରଖିବି ସେ ମୋ ଖାଲି ବାସନ ଦିଟା ମାଜିବ। ଆମର ଦିଟା ଲୋକ ମୁଁ ଉଁ ଆଉ ଗୋଟେ ଲୋ କ ଆମ ଘରେ ଆମେ ଦି ଜଣ ଏ ବାସନ ଚାରିଟା ମାଜିବ ନା ଆସିକି ଆଉ କିଛି
ତାହେଲେ ରୋ ମାନେ ସେ ରୋଷେଇ କରି ପାରୁଥୁବା ଦରକାରେ ତମର ପା କିଏ ଗୋଟେ ସେଠି ରହୁଥିଲା ନାଁ କଣ ମୁଁ ଶୁଣିବାକୁ ପାଇଥିଲି।
ଆଚ୍ଛା ସେ ବା ପଳେଇଛି କହିଲା ଯାଇକି ଆସିବ ବୋଲିକି ଆସିବ ବୋଲି କହିଲା ଯାଇଛି କଣ ଆସିନି କଣ କରୁଛୁ ଆଜିକାଲି ଲୋକଙ୍କୁ ତମେ କହିବ କହିକି ଯାଉଛନ୍ତି ବିଶ୍ୱାସ
ତାଙ୍କର ବୋଧେ କାମ ପ୍ରେସର ପଡି ଯାଉଛି ସେଇଥିପାଇଁ ବୋଧେ ଆଉ।
ନା ମ କାମ ପ୍ରେସର ନୁହେଁ ତାର ଘରୁ କଲ ଆସିଲେ ଗପୁ ଥିଲେ ତାର କଣ ତ ସ୍ୱାମୀ କହୁଛନ୍ତି ନା ତୁ ଏବେ ଆଇ ନା ନା କହୁଚି ନା ମୁଁ ଯିବି ଏ ହେ ମୁଁ ଯିବି ଏବେ ସେ କହୁଥିଲା ରଜ ବେଳକୁ ଯିବ କଣ ପାଇଁ ଶୀଘ୍ର ପଳେଇଲା ମୁଁ ଜାଣିପାରୁନି। କାହାର ଗୋଟେ ଦେହ ଖରାପ ଥିଲା ତାଙ୍କ ଘରେ।
ଆଉ ସେ ସେଇଥିପାଇଁ ଆଉ ତ ଲୋକ ଗଲା ବେଳକୁ ଆଉ ଆସୁନାହାନ୍ତି। କାମ କାମ ଯଦି ତମେ ଟିକେ ପ୍ରେସର ଦେଇଥିବ କି କଣ କରିଥିବ ତାର ସଇିଲା ଆଉ କେମିତି ତି ଘରକୁ ଯାଇକି ଆଉ ଆସିବନି।
ହଁ ନା କାମ ସେ ଭଲ କରୁଥିଲା ରୋଷେଇ କାମରେ ଠିକ ସେ ଶିଖିିନଥିଲେ।
ଆମ ଏଠି ବା ଆମ ଘରକୁ ବା ଗୋଟେ ଝିଅଟେ ଆସିଥିଲା ଆମ ଝିଅକୁ ସମ୍ଭାଳିବା ପାଇଁ।
ହଁ
ଥିଲା ସେ ଖାଲି ଝିଅର କଣ କାମ କରିବ। କିଛି ତ କାମ ନଥିଲା ଖାଲି ଟିକେ ଜଗିବ ବୋଲି ଆଉ ତାକୁ ଯିଏ ରଖି ମୋ ସୋମା ଆଣ୍ଟି ରଖିଥିଲେ ସିଏ କହିଲେ କି ଆଉ ଉଁ ଇଏ କରିବା ପାଇଁ।
ଆଚ୍ଛା।
କରିବୁ ନା ଯୋଉ ତାକୁଟିକେ ଘର କାମ ବି କହିବ କରିବା ପାଇଁ। ଆଉ ଘର କାମ ମମି ଟି କେ କହିଲା ବୋଲି କରିବା ପାଇଁ ତାପରେ ତ ସେ କହିଲା ଘରକୁ ଯିବ ଯ ଯାଇକି ତାକୁ ଛାଡ଼ିଦେଲେ ଆଉ।
ସେମାନଙ୍କର ଆଉ ଗୋଟେ ଜିନିଷ ଅଛି ମିଛ ବହୁତ କହିବେ ମାନେ ପାଣି ତାଙ୍କର ସବୁ ମିଛରେ। ହେଲା କି ମିଛ ବହୁତ କହିବେ। ଆଉ ଶୁଭୁଛି ନା।
ହଁ ଶୁଭୁଛିି।
ହଁ ମିଛ ବହୁତ କହିବେ। କାମ ବତେଇଲେ ମାନେ ସେମାନେ ଖରା ତରାରେ ବୁଲିକି ବିଶ୍ୱାସ କର ସେମାନେ କାମ କରୁଥିବେ। ତମେ ତାଙ୍କୁ ଏସିି ତଳକୁ ଆଣି କାମ କରିବ ସେମାନେ ମାନେ ସହଜରେ ମାନିବେନି। ତାଙ୍କୁ ସେମାନେ ବୁଲାରିଆ ଲୋକ ନା ବାହାରେ ବୁଲିକି କାମ କରିବା ଲୋକ ସେମାନେ ଆଉ ଗୋଟେ ଜାଗାରେ ବସିଲେ ତାଙ୍କୁ ଅଣନିଶ୍ଵାସି ଭଳିଆ ଲାଗୁଛି ଆଉ। କଣ କରିବେ।